ହୁଁ ପ୍ରିୟଙ୍କା
ହଁ।
କେମତି ଅଛ?
ଭଲ ଅଛି।
ଆଉ କଣ କରୁଥିଲ?
ହଁ ଏଇ ବସି ଥିଲି ଆଉ। ତମେ କଣ କରୁଚ?
ମୁଁ ଏଇଠି ବସିଛି ଆଉ। ଆଉ ଖିଆପିଆ ସରିଲାଣି?
ହଁ ଏଇ ସନ୍ଧ୍ୟାବେଳେ ଖାଇ ପିଠା ଖାଇଥିଲି, ଚାହା ପିଇ କଣ କଣ ଖାଇଚ?
ମୁଁ ସେଇ ସନ୍ଧ୍ୟାବେଳେ ଟିକେ ଚା ଫା ପିଆ ହେଇଛି ଆଉ, ରାତିରେ ରୁଟି ଫୁଟି ହବ ଖିଆ ହବ। ହଉ।
ହଁ।
ଆରେ ମୁଁ କଣ କହୁଥିଲି କହିଲ, ଆଉ ଆମର କାର୍ତ୍ତିକ ମାସ ଏପଟ ଟେ ଭଲସେ ହବ, ଆଉ ଏଇଥର କାର୍ତ୍ତିକ ମାସକୁ ତମେ ଆମ ଘର ଆଡେ ଆସିବ ବ ହେଲା।
ଓ କାର୍ତ୍ତିକ ପୂର୍ଣ୍ଣିମା କଥା କହୁଛ।
ହଁ କାର୍ତ୍ତିକ ପୁନେଇଁ।
ହଁ ତମର ସବୁ ଭଲ ହଉଚି?
ହଁ ଆମର ଏପଟେ ହୁଏ ଡଙ୍ଗା ଭସାକୁ ଟିକେ ଭଲ କିନା ହୁଏ ତ।
ଓହ ହଉ ଯିବା ନହେଲେ ଆଉ।
ଶୁଭୁନି।
ମୁଁ କହିଲି, ତମର ଯଦି କାର୍ତ୍ତିକ ପୂର୍ଣ୍ଣିମାରେ ନୂଆ ନୂଆ କଣ ସବୁ ହୁଏ?
ଆମର କାର୍ତ୍ତିକ ପୂର୍ଣ୍ଣିମାରେ ଯୋଉ ରାହାସ ହୁଅନ୍ତି ଆଉ ଆଉ ସବୁ ହୁଅନ୍ତି, ଆମର ଭଲ ଯଜ୍ଞ ଫଜ୍ଞ ହୁଏ ଆଉ ଆମର ଯୋଉ ଧବଳେଶ୍ଵରଙ୍କର ଗଜ ଯୋଉ ଭୋଗ ହୁଏ, ସେଇଟା ପୁରା ମନ୍ଦିରରେ ଆମର ମହାଦେବଙ୍କ ମନ୍ଦିରରେ ପୂଜା ହେଇକି ଭୋଗ ହୁଏ ଆଉ ସେମିତି ହୁଏ, ଡଙ୍ଗା ଭସାକୁ ତ ଭଲ ମଜା ହୁଏ ଆଉ।
କଣ କହିଲ?
ରାତିରେ ଡଙ୍ଗା ଭସା
ହଁ ଡଙ୍ଗା ଭସା ହୁଏ। ଆଉ ପଞ୍ଚୁକ ପାଞ୍ଚ ଦିନ ଯାକ ତ ଚଉରା ପାଖରେ ମୁରୁଜ ଫୁରୁଜ ପଡେ।
ହଁ ଆମ ଆଡେ ବି ସେଇଆ ପଞ୍ଚୁକ ପାଞ୍ଚ ଦିନ ଆମେ ମାନୁ। ସେମାନେ ତ ପୁରା କଣ।
ଆଉ ତମେ ଯୋଉ କାର୍ତ୍ତିକ ମାସରେ କଣ ମାନେ ଆଇଁଷ ଫାଇଁସ ଖାଅ ନା ଏମିତି? ପୁରା ଟୋଟାଲ୍ ଅରୁଆ ନା ଏମତି ଉଷୁନା ପୁଷୁନା ବି ଖାଅ?
ଆଇଁଷ
ହୁଁ ଆମର ମୁଁ ତ ପୁରା ଟୋଟାଲ ଆଇଁଷ ଛାଡି ଦେଇଥିଲି ତାପରେ- ତ ଉଷୁନା ବି ଖାଉନଥିଲି ପିଆଜ, ରସୁଣ ବି ଛାଡି ଦେଇେଥି- ତାପରେ ଏଇଠି ଟିକେ ଦେହ- ଦେହ ଅସୁସ୍ଥ ହେଲାଠୁ ଏବେ ଟିକେ ଉଷୁନା ଫୁସୁନା ଖାଉଛି ଆଉ। କାର୍ତ୍ତିକ ମାସ ପୁରା ନିଷ୍ଠାରେ ମୁଁ କରେ। ଏଇ ଦେହ ତ ଖରାପ ହେଲା ଦିନଠୁ ଖାଉଛି ଟିକେ ଆଉ ଅରୁଆ ଟିକେ ବନ୍ଦ କ ଦେଇଛି ଉଷୁନା ଫୁଷୁନା ପିଆଜ ରସୁଣ ଖାଉଚୁ ଆଉ ନ ଖାଇଲେ ତ ହବନି ଆଉ ଛୁଆ ମାନେ ରହୁଚନ୍ତି ନା ହଁ ଆଉ ମୁଁ ଅରୁଆ ଖାଇଲେ ଭାଇ ହେରିକା ସବୁ ପୁରା ହଇରାଣ ଭାଇ ଛୁଆ ସମସ୍ତେ ପୁରା ହଇରାଣ ହେଇଯିବେ।
ଓ ହ। ହଁ ଅରୁଆ ଉଷୁନା ଖାଇଲେ କଣ ହବ?
ମୁଁ ସିନା ଅରୁଆ ଖାଇଦେବି ସେମାନେ ତ ଆଉ ଅରୁଆ ଖାଇପାରିକି ରହିପାରିବିନି ନା।
ହଁ।
ସେଇଥିପାଇଁ ତାଙ୍କ ପାଇଁ ବି ଟିକେ ଛାଡିବାକୁ ପଡିଲା ଆଉ କଣ କରିବା।
କାର୍ତ୍ତିକ ମାସ ଭଲ ଲାଗେ ପୁରା ଅଁ ଯାଇଁକି ସବୁଆଡେ ଦେ ସେ ଯୋଉ ରାହାସ ହେରିକା ହଉଥିବ ହଁ ଯୋଉ କାର୍ତ୍ତିକ ମାସର ସବୁ ଯୋଉ ଇଏ ଗୁଡା ବୋଲା ହଉଥାଏ ପ୍ରାୟ ଜାଗା ସବୁ ପୂଜା ପାଠ ବଢିଆ ଲାଗେ।
ହଁ ମେନ୍ ହଉଚି ମନ୍ଦିର ଗଲା ବେଳେ ଯୋଉ ଭଜନ ଭଜନ ଟିକେ ବାଜେ ରାସ୍ତାରେ ଟିକେ ବଢିଆ ଲାଗେ କେତେ ବଢିଆ ଲାଗେ ଚାଲିବା ପାଇଁ ମୁଁ ମର୍ଣ୍ଣିଙ୍ଗ ୱାର୍କ ଯାଏ ନା ମର୍ଣ୍ଣିଙ୍ଗ ୱାର୍କ ଗଲା ବେଳେ ସେ ମାନେ ଠାକୁରଙ୍କ ଜାଗା ମାନେ ଙ୍କରେ ମାନେ ରାତି ଚାରିଟାରେ ବାଜୁଚି ଭଜନ ଏତେ ସୁନ୍ଦର ଲାଗେ ଚାଲିବା ପାଇଁ କି ମାନେ ଜମା ବୋର୍ ବି ଲାଗେନି ଏବେ କଣ ଗଲେ କିଛି ନାହିଁ ଖାଲି ଯାଉଚି ଏମିତି ମର୍ଣ୍ଣିଙ୍ଗ ୱାର୍କ କରିକି ଚାଲି ଆସୁଚି ସେତେବେଳେ କଣ ଭଜନ ଭଜନ ଟିକେ ବାଜୁଥାଏ ଠାକୁରଙ୍କ ନାଁ ଶୁଣି ଶୁଣି ଗଲେ ବଢିଆ ଲାଗେ।
ହଁଁ ସେ ସବୁଆଡେ ପୁରା ମାଇକି ବାଜୁଥିବ ତାପରେ ଲାଇଟି ପ୍ରାଏ ସମସ୍ତଙ୍କ ଘରେ ତ ମାସ ମାସ ଠୁ ଲାଗେ। ଲଗେଇଥିବେ ସକାଳୁ ପୂଜା ପାଠ ଭଲ ଲାଗି ପ୍ରାୟ ମାକ୍ସିମମ୍ ତ ମାନେ ଆଇଁଷ ଫାଇଁସ ପୁରା ଛାଡିଥିବେ ଅରୁଆ ଧୂପ ଝୁଣା ଏଇସବୁ ପୁରା ବାସ୍ନା ହଉଥିବ ସକାଳେ ସନ୍ଧ୍ୟା ବେଳେ
ମାସ କଣ ହେଇପାରିବ ଅଲଗା ମାସରେ ପୁର ବୋରିଙ୍ଗ ବୋରିଂ କାର୍ତ୍ତିକ ମାସ ଟା ମାନେ ମାସ ଗୋଟେ ମାସ ପୁର କେମିତି କଟିଯିବ ଟୋଟାଲି ଜଣା ହିଁ ହଁ ପଡେନି ସେତିକିବେଳେ ତା ମଝିରେ ଦୀପାବଳି ହରିକା ରହିଯାଉଚି କାଳୀ ପୂଜା ଏ ସବ ସବୁ ମାନେ ତା ପରକୁ ପର ସେଇ ମାସ ଗୋଟେ ମାସରେ ଦି ତିନିଟା ଏକାଥରେ ରହିଯାଉଚି ନା
ହଁ ହଁ ତାପର ତାପର ରହିଚୁ ସେଟା ବଢିଆ ଲାଗେ।
ସେଇଥିପାଇଁ କି ମାସ ଟା ଏତେ ବୋରିଂ ଲାଗେନି।
ହଁ।
ତିରିଶ ଦିନ ଯାକ କେମିତି କଟିଯାଏ, ସେ ଜଣା ବି ପଡେନି ଆଉ କାଳୀ ପୂଜା ତମର ସେଆଡେ କେମିତି କଣ ହଉଛି?
କଣଟା?
ହୁଁ।
କଣ ହଁ।
ମୁଁ କହିଲି କାଳୀ ପୂଜା ସଆଡେ କେମିତି କଣ ହଉଛି?
ଆମ କଉଛ ଶାଢୀ ପୂଜା ଆମର ଯା
ଓହୋ ନ ଆମର ଏଇଆଡେ ଏତେ କାଳୀ ପୂଜା ହୁଅନ୍ତିନି ଖାଲି ଯା ଯୋଉ ରାହସ ହୁଅନ୍ତି। ରାଧାକୃଷ୍ଣ ହୁଅନ୍ତି ନହେଲେ, କାର୍ତ୍ତିକ କାର୍ତ୍ତିକ ଯୋଉ ଠାକୁର ସେଇ ଠାକୁର ହୁଅନ୍ତି। ଆଉ ଆମର କାଳୀ ପୂଜା ଏତେ ପଡ ହୁଏନି ତଥାପି ବହୁତ ଭଲ ଲାଗେ।
ହଁ ନାଇଁ ଆମର କାକ୍ଷନେଶ୍ଵର, ବି କୁହନ୍ତି ରାଧା କ୍ରୀଷ୍ଣ ବି ରହନ୍ତି ଆଉ କାଳି ଠାକୁର କହ ଗୋଟେ ଦିନ ଯ ତାଙ୍କର ପୂଜା ପାଠ ରାତି ଯଙ୍କ ପୂଜା ପାଠ ହବ କାତି ଉସବ ବହୁଉତ ଦିନ ର
ହୁଁ ସେଇଟା ହେଲେ ତ ଭଲ ଲାଗେ ଟିକେ ନା, ମାନେ ଭଜନ ଭଜନ ଟିକେ ବା ବୁଝିଲେ ଶୁଣିବାକୁ ଟିକେ ଭଲ ଲାଗେ, ଆଜିକାଲି ଯେମିତି ଡିଜେ ଫିଜେ ବଜେଇକି ତାକୁ ପୁରା ଇଏ କରୁଛନ୍ତି ନର୍ମାଲ ଗୋଟେ ଭଜନ ଶୁଣିବ କେଟା ସୁନ୍ଦର ଲାଗୁଛି ଆଜିକାଲି ଯୋଉ ଡିଜେ ଫିଜେ ବଜେଇକି, ତାକୁ ପୁରା ମାନେ ଅଲଗା ସାଉଣ୍ଡ ପୁରା କରିଦଉଛନ୍ତି, ସେଥିପାଇଁ ମାନେ ଅବଆ ଲାଗୁଛି ଶୁଣିବା ପାଇଁ
ହଁ ବିରକ୍ତି ଲାଗୁଛି, ଗଟ ପ୍ରତି କଥା ସେଠିକେ ଆଉ ଠାକୁର ଭସାଣି ଆଗେ ଆଗେ ଭାବିଲେ ଯୋଉ ଘଣ୍ଟା ଫଣ୍ଟ ବଜେଇ
ହଁ ସେ
ହ ଏବେ ଯହାଛନ୍ତି
ହଁ। ସେ ଏମିତି ଠାକୁର ଗଲେ କେଡେ ଶାନ୍ତି, ରେ ଠାକୁର ଯିବେ ଇଏ ଡିଜେ ଭିଜେ ବଜେଇକି ଯୋଉ ହଇରାଣ କରୁ କରୁଛନ୍ତି ଆଉ କୁହନ
ଆଜିିତ ମଙ୍ଗଡିଦ ସଏ କଣ ବେଶ ହେଇକି ନାଚ ନଚ କରିକି ଭହାର କଲେ ଭଉି
ଆମର ତ ଏଇଠି ଅ କାର୍ତ୍ତିକ ମାସରେ ଭସାଣି ହେଇଥିଲା। ଯେ, ଏତେ ଜୋରେ ଡିଜେ ବକ୍ସ୍ ସେ ମାନେ ବଜେଇଲେ ମାନେ ସେଠି ଆଉ ଲୋକ କେହି ରହିଲେନି, ମାନେ ପୁରା ମାନେ ଯେ ମାନେ ଯି ହାର୍ଟ ପେସେଣ୍ଟ ସେମାନେ ତ ଟୋଟାଳି ଠିଆ ହିଁ ହେଇପାରିବନି ମାନେ ଛାତି ଯେମତି ପୁରାଧକ୍ ଧ ଧକ, ଧକ, ଧକ, ଧକ, ଧକ ଏତେ ଜୋର ହଉଥାଏ, ଯେ ମାନେ ସେଠି ଲୋକ ଠିଆ ହେଇପାରିଲେନି, ଥରିଲେ ଲାଷ୍ଟକୁୁ ମାନେ ଯ ପେସେଣ୍ଟ ଟିକେ ଆଉ ଯଏ ଛୋଟ ଛୁଆ, ଆଉ ଯୋଉ ଧର ମାନେ ମାନେ ଯିଏ ମାନେ ପ୍ରେଗନଟ ସ୍ତ୍ରୀ ଏମତି ସବ ସେ ପଳେଇ ଆସିଲେ, କେବଳ ସେ ପୁଅ ପିଲା ଗୁଡା ହିଁ ଠିଆ ହେଇକି ଖାଲି ଶୁଣୁଥାନ୍ତି, ନାଚୁଥାନନ୍ତି ଥାନ୍ତି କି କେଇ ଗୋଟେ ଗେ ଲୋକ ବି ମାନେ ସ୍ତ୍ରୀ ଲୋକ କି ଟିକେ ଯୋଉ ମାନେ ର ଯାହାକୁ ମାନେ ଟିକେ ରୋଗ ଭୋଗ ହେଇଛି, ସେମାନେ ଟୋଟାଲି ସେଠି ଠିଆ ବି ହେଇପାରିଲେନି।
ନିଛ
ଏମତି କଣ କରିବା କଥା ଠାକୁର କହିଛନ୍ତି, କଣ ମତେ ଏମିତି ପୁରା ଡିଜେ ଭ ଯାଇକି ନା ଠାକୁର ତ ସେମିତି ଅଣ୍ଟରେ ବି ପଳେଇବେ। ସେତିକି ଭକ୍ତି ଥିବା ଦରକାର।
ସେ
ଓ ହଉ ଏଥରକ ଆମର କାର୍ତ୍ତିକ ମାସକୁ ଆସିବ ଆମ ଗାଁ ଆଡେ ଆଉ। ଦେଖିବ ଆମ କାର୍ତ୍ତିକ ମାସରେ କେମିତି ପୂଜା ପୂଜା ହଉଛନ୍ତି ଆମ ଗାଁ ରେ। ଆମେ ଆସ ପୁରା ମଜା ଲାଗିବ ଦେଖିବାକୁ। ଆମେ ରାତି ଚାରିଟା ର ସବୁବେଳେ ଠାକୁର ଦର୍ଶ ଦର୍ଶନ କରିବାକୁ ଯାଉଛୁ ନା ପୁରା କାର୍ତ୍ତିକ ମାସ ଯାକ।
ହଁ, ସେ କାର୍ତ୍ତିକ ମାସରେ ଦେଖିବା କଣ ତମ ଆଉ କେମତି କଣ କରଛି ଆଉ?
ଆମେ ଚାରିଟା ରାତିରୁ ଉଠି ପୁରା ଗାଧୁଆ ପଧୁଆ ସାରିକି ପାଞ୍ଚଟା ଭିତରେ ପୁରା ଆଳତିୀ ଦେଖିବାକୁ ଯାଉଛି। ଆମର ଏଇଠି ମହାଦେବଙ୍କ ମନ୍ଦିରରେ ଆଳତି ଫାଳତି ହୁଏ ନା ଏବେ ପ୍ରାୟ ସବୁ ମନ୍ଦିରରେ ହେଲେଣି ଆଗରୁ ଖାଲି ମହାଦେବଙ୍କ ମନ୍ଦିରରେ ହଉଥିଲା। ଆମ ଘର ପାଖ ବି ଟିକ ଆମେ ମହାଦେବଙ୍କ ମନ୍ଦିର ଯାଉ, ଆଉ ଗୋଟେ ମା ଦୁର୍ଗାଙ୍କ ମନ୍ଦିର ଅଛି ସେଇଠିକି ଯାଉ କିନ୍ତୁ ଏବେ ତ ପ୍ରାୟ ସବୁ ମନ୍ଦିରରେ କଲେଣି ଆଳତି। ଆମେ ଏମିତି ବୁଲି ବୁଲି ଯାଇ ଦେଖିକି ଆଇଲା ବେଳକୁ କୁଆଡେ ଦି ଘଣ୍ଟା ପଳେଇଥିବ ଗୋ ଟାଇମ ଜଣା ପଡିବ। ସକାଳ ଟାଇମ ଟା।
ହଁ। ଠାକୁରଙ୍କ ପାଖ ଟାଇମ୍ ଟ ଜଣା ପଡୁନି ଏମିତି ଏପଟ ସେପଟ ସବୁ ସାଇଲା ବେଳକୁ ମନ୍ଦିର ପିଡା ବୁଲିକି ଆଇିଲା ବେଳକୁ ଟାଇମ ନାହିଁ।
ହଁ। ହଉ ଏଥରକ ଆସ ଆମ ଗାଁ କୁ ଠାକୁର ଦର୍ଶନ କରିବାକୁ ଯିବା ତମକୁ ଆମ ଗାଁ ଆର ମନ୍ଦିର ବି କାର୍ତ୍ତିକ ମାସରେ ବୁଲେଇକି ଦେଖେଇଦବି।
ହଁ ଯିବା ନାହାନ୍ତି ଏ ତ ଆଉ କହୁ ଆଉା କାମ କର କଣ? ଓଉ କ
ହଉ ଆସିବ ହେଲା ମୁଁ ଫୋନ କରିବି ଆଉ।
ହଉ ହଉ ଠିକ ଅଛି ହଁ ହଉ ଠିକ ଅଛି।